ହାଲୋ ହଁ ଭାଇ।
ହୁଁ, ଭାଇ କୁହ କଣ କରୁଛ?
ନା ଏଇ ବସିଛି ଆଉ ଓଧ ହେକିଇି ଆଇଲି ଯାଇଥିଲି ତ କଣ କହିଲ?
ହୁଁ, କୁହ, କୁହ।
ନାଇଁଇ ଯାଇଥିଲି କୋଚିଂ ଫେରିଲା ବେଲୁକୁ ବର୍ଷା ଟିକେ ଟିକେ ପଡୁଥିଲା ଓଦା ହେଇଗଲି ଯୋଉ ଠି ମୁଣ୍ଡ ଫୁଣ୍ଡ ବିନ୍ଧି ବସିଛି ଆଉ।
ରୁମ୍ ରେ ଚିତ ଘରେ ଅଛ ନା
ହୁଁ, ତାମେ?
ହଁ, ମୁଁ ବି ଅଛି ଘରେ ଏବେ ମାନେ ବୁଲୁଥିଲୁ ଆମ ସେ ଗାଁ ଉଦ୍ୟାନ ରେ। ଏବେ ଆସୁଛୁ ଟିକେ ଘରୁକୁ। କୁହୁ ଆଉ ଏମିତି ବର୍ଷା ହଉଛି ଦିନରେ ଆମେ ବି ବହୁତ ତିନ୍ତିଛୁ ଆଜି। ମାନେ ମତେ ଆଜି ଗାଧୋଇବାକୁ ବି ହିଁ ପିଡିଲାନି ମାନେ ଏତେ ମୁଁ ତିନ୍ତିଛି ଜା।
ଆଚ୍ଛା, ହୁଁ, ହୁଁ।
ହୁଁ, ମାନେ ବଜାର ଯିବା ଆସିବା ଇଏ ଭିତରେ ମାନେ ବହୁତ ତିନ୍ତି ଯାଇଛି। ଦାନ୍ତ, ଫାନ୍ତ ତା ମୁଣ୍ଡ ଟା ବି ଟିକେ ବିନ୍ଧୁଛି ପାଣି ରହିଯାଉଛି ନା ପାଣି ଜମୁଛି ମୁଣ୍ଡରେ।
ଆଚ୍ଛା ବ୍ୟସ୍ତ ତାହେଲେ।
ହଁ ଏମିତି କର ସେ ଯାଉ।
ଅ ଖାଇ ପିଇ ସାରିଲାଣି ସବୁ?
ନାଇ ଖାଇବା ପିଇବା ସରିଚଛି କଣ ସେ ସନ୍ଧ୍ୟାବେଳେ ଟିକେ ଆମର ଟିକେ ପାଗ ଟିକେ ଥିଲା ମାନେ କୋହଲା ପାଗଥିଲା ନା ଟିକେ ଶୀତୁଆ ପାଗ ଥିଲା ସେଥିପାଇଁ ଟିକେ ଗୋଟେ ପାଖରେ ଗୋଟେ ଜଳଖିଆ ଦୋକାନ ଥିଲା ସେଠି ବି କିଛିଟା ଗରମ ଗରମ ଜିନିଷ ପଖୋଳି ପଖଳିଆ ଖାଆ ହେଇଛି ଆଉ।
ହୁଁ, ଆଚ୍ଛା ତାହେଲେ ଆଉ ତମର ସେଆଡ଼େ ରଜ କେମିତି ହେଲା ସବୁଠି?
ରଜ ଆମର
ହୁଁ କେମିତି ସବୁ ହେଲା ସେ ସିଆଡେ ତ ଭଲ ଗାଁ ମାନଙ୍କ ରଜ ଉତ୍ସବ ହୁଏ ନା।
ରଜ ତ ଆମ ଗାଁରେ ରଜ ମହୋତ୍ସବ ହୁଏ କିନ୍ତୁ ଆମେ ମାନେ ଏଁନ ବହୁତ କଣ ଆମେ ଗଲୁ ମାନେ ତିନିଦିନୟାଙ୍କ ବହୁତ ବାହାର ଜାଗା ବୁଲିଗଲୁ। ସାଙ୍ଗସଥିରେ।
ଓ ଘର ପାଇଁ ରହିଲେନି
ନା ତ ଗାଁରେ ସବୁବେଳେ ରଜ ଦେଖୁଚୁ ତାପରେ ଗାଁରେ ମାନେ ସବୁ ସାଙ୍ଗ ପିଲା ବି ଏକାଠି ହେଇକି ଥିଲୁ। ଆଉ ତ ଭାବିଲୁ ବାହାର ପାଇଁ ରଜ ଟା ଟିକେ ଭଲରେ ସେଲିବ୍ରେସନ କରିବୁ ଆଉ।
ଓ ବାହାରେ ବୁଲା ବୁଲି ତାହେଲେ ହେଲା ଆଉ।
ହୁଁ ଟିକେ ଆମେ ଯାଇଥି ସେଇ ଟାଇମ୍ ରେ କଣ ଆମେ ଯାଇଥିଲୁ କୋଉଠି କହିଲେ ଆମେ ଯାଇଥିଲୁ ସେ ପଟେ ବାଲେଶ୍ୱର ଲାଇନ ଟିକେ ଯାଇଥିଲୁ ଆଉ।
ସିଆଡେ ପୁରା ଦୂର ଜାଗା ବୁଲାବୁଲି
ହୁଁ ସେଆଡେ ଯାଇଥିଲୁ ଆମର ଯାଇଥିଲୁ ଆମେ ସେପଟେ ଯୋଉ ଆମର ଅଛି ଆମର କଣ ମ ୱେଷ୍ଟବେଙ୍ଗଲ ସାଇଟ ରେ ଯୋଉ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଦିଘାର ଯୋଉ ଜଗନ୍ନାଥ ମନ୍ଦିର
ଆଛା।
ସେଠିକି ଯାଇଥିଲୁ ତାପରେ ଦିଘାର ସମୁଦ୍ର କୂଳକୁ ଯାଇଥିଲୁ। ତାପରେ ସେମିତି କଣ ସାଙ୍ଗସାଥି ମାନେ ବସିଥିଲୁ ଗୋଟେ ସବୁ ଏକାଠି ହେଇକି ବସିଥିଲୁ ଏ ହ ହଟାସ୍ଥ ସବୁ ତା ବ୍ୟବସ୍ଥା କରାଗଲା ଗାଡି ବି ସାଙ୍ଗେ ସାଙ୍ଗେ ବୁଜା ହେଲା ସେ ଗାଡି ମେନ୍ ହେଲା ଗାଡି ବାଲା ବି ହଁ ଗଲା କହିଲା ହଁ ମୁଁ ବି ଫାଙ୍କା ଅଛି।
ହୁଁ
ହଉ ଯିବା ଏଇଠୁ ବାହାରିଲୁ ରାତି ସନ୍ଧ୍ୟା ଛଅଟା ସାତଟା ବେଳୁ ବାହାରିଲୁ।
ଫାଷ୍ଟ ରଜ ଦିନ ନା କୋଉଦିନ?
ହୁଁ ସେ ଫାଷ୍ଟ ରଜ ଦିନ ବାହାରିଲୁ ଆଉ।
ଆଚ୍ଛା
ଫଷ୍ଟଦିନ ଦିନ ବାହାରିଲୁ ସେଠୁ ମାନେ ଏଠୁ ବାହାରିଲୁ ଛଅଟା ସାତଟା ବେଳୁ ଆମେ ବାହାରିଲୁ ତା ଯାଇକି କେଥିରେ ନଅଟା ଦଶଟା ସୁଦ୍ଧା ପହଞ୍ଚିଗଲୁ ଆମର ପାଣି କୋଇଲି ପାଖାପାଖି।
ଆଛା।
ପାଣିିକୋଇଲି ଜାଇଙ୍କି ପହଞ୍ଚଗଲୁ ସେଠି ଗୋଟେ ଢାବା ଦେଖିକି ମାନେ ଖାଇଦେଲୁ ଆଉ ମାନେ ତ୍ରି ଭୋଜନ ଟା କରିଦେଲୁ ସେଠି ପାଖରେ ଦେଖିକି ହୁଁ। ଭଲ ଥିଲା ଖାଇବା ସାଙ୍ଗସାଥି ଯାଇଥିଲୁ କେତେ ଆମେ ଆଠ ଜଣ ଆମ ଯିଏ ଗାଡି ଚାଲକ ଗାଡ଼ି ଯାହା ହବ ତାଙ୍କୁ ନେଇକି ଯାଇଥିଲୁ ସେ ସମୁଦାୟେ ନଅ ଜଣ ଆମେ ଯାଇଥିଲୁ ଆଉ।
ଆଛା।
ନଅ ଜଣ ଯାଇଥିଲ ଆଉ ସେଠି ମାନେ ସେଠି ରାତିରେ ଖାଇଦେଲୁ କେରା ଦଶଟା ଏାରଟା ବେଳୁ ତାପରେ ପୁଣି ତିସାରା ଆମର ଚାଲିଲା ଗାଡି ପୁରା। ତାପରେ ସକାଳୁ ସକାଳୁ ପୁରା ଦିଘା ବିଚ୍ ଥାଏ ଯୋଉ ସମୁଦ୍ର ସମୁଦ୍ର ଯୋଉ ଥାଏ ସେଠି ଆମେ ରାତି ଯାଇଙ୍କି ମାନେ ପହଞ୍ଚିଗଲୁ ସକାଳୁ ସକାଳୁ ପୁରା।
ଆଚ୍ଛା
ତାପରେ ସମୁଦ୍ର ତାପରେ ଦୀଘା ବିଚ୍ ଟା ବି ମାନେ ଆମ ଏପଟ ସମୁଦ୍ର ଏ ଯୋଉ ଥାଏ ଆମ ଏ ଯଉ ପୁରୀ ବିଚ ଠୁ ବହୁତୁ ଭିନ୍ନ ମୁଁ ଯାହା ଦେଖିଲି ଦିଟାଙ୍କ ନୃ ମାନେ ଦେଖିଲାଳକୁ ଆଉ ଦିଟା ବହୁତ୍ ଭିନ୍ନ ଅଛି ଏପଟେ ଆଉ କଣ ଆମର ଏପଟେ ମାନେ କଣ ଦିଘା ବିଚ୍ କଣ ପାଖରେ ମାନେ ବିଚ୍ ଟା ପୁରା ମାନେ ପାଣି ଭିତରେ ମାନେ ସବୁ ଦୋକାନରେ ମାନେ ପାଣି ଅଳ୍ପ ଅଳ୍ପ ଥିବ ପାଦେ ପାଦେ ସେଠି ମାନେ ସବୁ ଦୋକାନ୍ ଥାଏ।
ଆଛା।
ହୁଁ ଦୋକାନ୍ -ଦୋକାନ୍ ତାପରେ ମାନେ କଣ ଦୋକାନ୍ ସବୁ ଖାଇବା ଦୋକାନ ସବୁ ଆମ ଯେମିତି ବି- ଆମ ବାଲି ରେ ଥାଏ ହେଇ ଥିରେ ମାନେ ଆମର ସବୁ ଦୋକାନ ଯେତେ ସବୁ କିନ୍ତୁ ଏଠି ମାନେ ଆମର ଥାଏ ସବୁ ପାଣି ଭିତରେ ମାନେ ପାଣି ପାଦେ ପାଦେ ହଉଥିବ ଟିକେ ଲହରୀ ଆଉଥିବ ସେମିତି ଥିବ ଆଉ ହେଠି ମାନେ କଣ କହିଲ ସବୁଠୁ ମାନେ ବେଷ୍ଟ୍ କଣ କହିଲ ଇପି ଟା ଖାଇବ ସବୁଠୁ ମାନେ ବେଷ୍ଟ୍ ଲାଗିବ। ବହୁତ୍ ଭଲ ଲାଗିବ ହଁ ମାନେ ସେ ମାନେ ବହୁତ୍ ଭଲ ଲାଗେ ମାନେ ଖାଇବା ପାଇଁ ସବୁ ମାନେ ଫ୍ରେଶ୍ ଖାଇବା ବି ମିଳେ ଏଠି ମୁଁ ମାନେ ଆମ ସମୁଦ୍ର ଓହୋ ଏଇ ଯଉ ପୁରୀ ବିଚ୍ ଅପେକ୍ଷା ଏଠି ମତେ ଲାଗିଲା କି ବହୁତ୍ ଫ୍ରେଶ୍ ଖାଇବା। ବେଶୀ ବି ଏମିତ ବି ମାନେ କଲର୍ ଦିଆ ଖାଇବା ନୁହୁଁ ସେପଟେ। ତାପରେ ସେଠି ଗାଧା ଗୁଧି ସାରିକି ତାପରେ ଗଲୁ ଆମେ ସେଇ ମନ୍ଦିର ବୁଲିବା ପାଇଁ। ଆମ ସେଇ ଯଉ ସେ ଯଉ ୱେଷ୍ଟବେଙ୍ଗଲ୍ ଯଉ ଆମ ଜଗନ୍ନାଥ ମନ୍ଦିର କରି ଯେମିତି ମମତା ବାନାର୍ଜୀ ଦିଦି।
ହଁ -ହଁ।
ସେଠିକି ଆମେ ଗଲୁ ବୁଲିବା ପାଇଁ ମାନେ ସବୁ ଅବିକଳ ଭଳିଆ ହେଇଚି କିନ୍ତୁ ମାନେ ତଥାପି ସେ ପୁରି ବି ଏଁ- କଣ୍ ପେ କହିଲେ?
ହୁଁ।
ପୁରୀର ପତକା ସବୁବେଳେ ମାନେ ଓଲଟା ହିଁ ଉଡେ କିନ୍ତୁ ଏ ଏଠି ସେ ଇଏ ହେଇପାରିବନି।
ସେ ଯଉଠି ଅଛନ୍ତି ଯଉ ମେନ୍- ମେନ୍ ଯଉଟା ନା ଆଉ ନା?
ଉଁ- ହୁଁ ମାନେ କ-ମାନେ ଅର୍ଜିନାଲ- ଅର୍ଜିନାଲ କପି- କପି।
ହଁ ଏମିତି ତ ଜଗନ୍ନାଥ ମନ୍ଦିର ତ ଚାରିଆଡେ କେତେ ଅଛି କିନ୍ତୁ ପୁରୀରେ ମେନ୍ ନା ଆଉ। ନା?
ହଁ।
କୁଆଡୁ କୁଆଡୁ କେତେ ଦେଶ ବାହାରୁ ଲୋକ ଆସିକି ପୁରୀ ଆସୁଚନ୍ତି ନା ଆଉ।
ଉଁ- ରହି ଯାଉଚନ୍ତି ଗୁରେ ମାନେ ରହି ଯାଉଚନ୍ତି ପୁରା ମାନେ ଠା ଠାକୁରଙ୍କ ସେବାରେ ବି ଲାଗି ଯାଉଚନ୍ତି ପୁରା ଜୀବନ ସାରା ପାଇଁ ରହି ଯାଉଚନ୍ତି। ଠାକୁରଙ୍କ ମ ଠରେ ରହିକି ସେମାନେ ମାନେ ସବୁ ତାଙ୍କ ଠାକୁରଙ୍କ ସେବାରେ ଲାଗି ଯାଇଚନ୍ତି ପୁରା। ତାପ ଏଠି ବି ମାନେ କିନ୍ତୁ ମାନେ ଆମର ଏଠି ଏତେ ମାନେ ଗଛ ଫର୍ଚ ମାନେ ପାର୍କ ଟାଇପ୍ କରାହେଇନି ତାଙ୍କର କିନ୍ତୁ ସେ ମନ୍ଦିର ଚାରିକର ବହୁତ୍ ଭଲ ଭଲ ପାର୍କ ହେଇଚି ଏବେକା ମନ୍ଦିର ସେ କରିଚନ୍ତି ନା ଏବେକା ଜେନେରେସ୍ ଆମୁକୁ ନେଇକି କରିଚନ୍ତି ବହୁତ୍ ଭଲ ଭଲ ପାର୍କ ଅଛି ମାନେ ନିଜର ଫଟ ଉଠେଇବା ପାଇଁ ବି ଭଲ ଭଲ ମାନେ ଜାଗା ବି ଅଛି। ଭଲ ଲାଗିଲା କିନ୍ତୁ ମାନେ ସେ ଯଉ କହୁଥିଲେ କି ମାନେ ଆମର ବଙ୍ଗାଳୀ ଲୋକ ଯେତକ ସବୁ ମାନେ ଆମର ବି ଅଛନ୍ତି ଜଗନ୍ନାଥ ମନ୍ଦିର ଦିଘାରେ ସେଟା କିନ୍ତୁ ନୁହୁଁ ଆଉ।
ଆଚ୍ଛା।
ତାପରେ ସେଠୁ ବୁଲାବୁଲି ସାରିଲୁ ତା ଏଠି ବୁଲାବୁଲି ସାରିଲା ଆଉ ମାନେ କଣ ପୁଣି ବାରଟା ହେଇଯାଇଥିଲା। ତା ବାଟରେ ଆସି ଦେଖିଲୁ ଗୋଟେ ମାନେ- ହୋଟେଲରେ ସେଠି ଆମର ପୁଣି ମାନେ ମଧ୍ୟାହ୍ନ ଭୋଜନ ସାରିଲୁ। ଭଲ ଥିଲା ଖାଇବା ସେଠି ବି ସେପଟେ ମତେ ଲାଗିଲା କି ଟିକେ ଭଲ ଫ୍ରେଶ୍- ଖାଇବା ଟିକେ ଲାଗିଲା ମତେ।
ନା ସେ ଯୋଉ ଏରିଆରେ ଯୋଉ ଥିବ ଆଉ।
ହୁଁ ତାପରେ ଏପଟକୁ ଆସିଲୁ ତାପରେ ଏପଟେ ଆସିଲି ତାଙ୍କ ବାଲେଶ୍ଵର, ଜ ଏବଂ ଜଗନ୍ନାଥ ଆଉ ଗୋଟେ ଇମାମି ମନ୍ଦିର ଅଛି ବାଲେଶ୍ୱରରେ ଆମର।
ହୁଁ।
ସେ ବି ଟିକେ ବଡ ମାନେ ବହୁତ ଭଲ। ସେଠି ବି ବୁଲାବୁଲି କଲୁ। ଆଉ ଆସିଲୁ ତାପରେ ଆମର ଏପଟେ ଭଦ୍ରକ ଦେଇକି ଆସିଲୁ ସବୁ ମନ୍ଦିର ଯେ ତ ସବୁ ପର୍ଯ୍ୟଟନସ୍ଥଳୀ ଥିଲା।
ଆଚ୍ଛା।
ଏମତି ସବୁ ବୁଲାବୁଲି ହେଲା ଦୁଇ ଦିନ ପଳେଇଲା ସେଥିରେ। ଲାଷ୍ଟ ରଜ ଦିନ ଆସିକି ଆମ ଗାଁରେ ପହଞ୍ଚିଲୁ।
ହୁଁ।
ଫାଷ୍ଟ ରଜ ମଝିରେ ଯୋଉ ଦି ଦିନ ଫାଷ୍ଟ ରଜ ଦି ଦିନ ହେଇଥିଲା ସେଠି ଯୋଉ- ପ୍ରତିଯୋଗିତା ହେଇଥିଲା ସେଥିରେ ଆମର ସବୁ ତାଙ୍କର ଥିଲା କି- ଆମର ମାନେ ଯେଉଁମାନେ ହେଇଥିଲେ ମାନେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ କିଏ ଦ୍ୱି ଦ୍ୱତୀୟ ସ୍ଥାନ କିଏ ତୃତୀୟ ସ୍ଥାନ ଏମିତି ସବୁ ଅଧିକାର କରିଥିଲେ। ହଁ ଭାଗ ନେଇଥିଲେ ନା ପ୍ରତିଯୋଗିତା ସେ ସେମାନେ ମାନେ ତୃତୀୟ ଦିନ ଲାଷ୍ଟ ଦିନ ତାଙ୍କୁ ମାନେ ସବୁ ତାଙ୍କର ପୁରସ୍କାର ତାଙ୍କୁ ସମର୍ପଣ କରାଯିବ ଆଉ ସେମାନେ ତ ପୁରସ୍କାର ତମ ଦିଆଯିବ ଆଉ ତାପରେ ହେଲା ଛୋଟ ଛ ଛୋଟଠୁ ଆରମ୍ଭ କରି ବଡ଼ ଛୁଆ ତେ ମାନେ ସବୁ ନାଚ ଗୀତ ପ୍ରୋଗ୍ରାମ୍ ମାନେ ପ୍ରତିଯୋଗିତା ଟା ଆମ ସବା ଲାଷ୍ଟ ଦିନ ହିଁ ହୁଏ।
ହଁ ଲାଷ୍ଟ ଦିନ ସବୁଆଡେ ତ ଲାଷ୍ଟ ଦିନ ତ ପ୍ରତିଯୋଗିତା ହେଇଥାଏ।
ଏମିତି ମାନେ ହେଇଛି ତାପରେ ଲାଷ୍ଟ ସମସ୍ତଙ୍କ ନାଁ କିଏ ପ୍ରଥମ ସ୍ଥାନ କିଏ ଦ୍ୱି ଦ୍ୱିତୀୟ ସ୍ଥାନ ତାପରେ ବି ଆମର ଯିଏ ମାନେ ଏଇ ବର୍ଷ ଧର ଦଶମରେ ଯିଏ ବି ଅଧିକ ମାର୍କ ରଖିଥିବ ସର୍ବ ମୋଟ ଅଧିକ ମାର୍କ ଯିଏ ରଖିଥବ। ତାକୁ ବି ମାନେ ସମ୍ମାନ ଦିଆଯିବ କି ଗାଁ ତରଫରୁ ଆଉ ତାପରେ ପ୍ଲସ ଟୁ ର ବି କିଛି କିଛିଟା ଦିଆ ହବ ଆଉ କିଏ ବି ମାନେ କିେ ମାନେ ଖେଳରେ କିଏ ବି ମାନେ ଜାତୀୟ ସ୍ତରୀୟ ଖେଳିଛି କିଏ ରାଜ୍ୟସ୍ତରୀୟ ଚଳିଛି ତାଙ୍କୁ ବି ସମ୍ମାନ। ହବା ଗାଁର ଲୋକମାନେ ଯେଉଁମାନେ ବି ମାନେ ଦେଖାଯିବ କି ମାନେ ଏଇ ମାନେ ଗାଁରେ ଭଲ କାମ କରୁଛନ୍ତି ବ ବ୍ୟକ୍ତି ଠିକ କରିଥିବା ଲୋକ
ଭଲ ଭଲ ମାନେ ବୁ ଦଲ ଗତ ତାଙ୍କୁ ବି ମାନେ ବହୁତ ସମ୍ମାନ କରାଯିବ ଏମିତିରେ ନାଚ ଗୀତ ପୁରା ମାନେ ହୁଏ ଆଉ
ହଁ ଚାଲିଛି ଆଉ
ହୁଁ ତମେ କେବେ ବର୍ତମାନ ତାରିଣୀ ଯାଇଛ ବୁଲିବା ନାଇଁ।
ଘଟାଗାଁ ଯାଇଥିଲି ଯାହା ଚାରି ପାଞ୍ଚ ବର୍ଷ ସ୍ଥଳେ ଏବେ ତ ଆଉ ଯାଇନି ତ ଆଉ ଯାଇଥିଲି ତ ଭଲ ହ ସହିତ ତାରଣି ଏବେ ତ ବାହାରିବୁ ବଜେ ଆଉ କଥା ହଉଥିଲୁ ସାଙ୍ଗ ସାଥିମାନେ ଯିବୁ ବୋଲି ଘଟଗାଁ ତାରିଣୀ। ଜାଣିଛି ପୁଅ ଏ ସ ଛୋଟ ଥିଲାବେଳେ ଯାଇଛି ଯେତେବେଳେ ଷଷ୍ଠ ସପ୍ତ ତୋର ପଡୁଥିଲି ଆଉ ଯାଇନି।
ତ ଆମର ମାନେ ସେପଟ ମାନେ କେଉଁଝର ଆଉ। ଆଉ ଆମର ମୁଁ ଯାଇଥିଲି ବାରିପଦା ଗୋଟେ ମୋ ସାନ ମାନେ ଭଣଜାର।
ହୁଁ
ମାନେ କଣ ଗୋଟେ ଇଣ୍ଟରଭ୍ୟୁ ଥିଲା ଏୟାର ଫୋର୍ସ ର ହେଲା।
ହଁ ହଁ
ମାନେ ସେପଟେ କଣ ମାନେ ପୁରା ମତେ ମାନେ ଲାଗେ ପୁରା ଫ୍ରେଶ ମାନେ ବାରିପଦା, ମୟୂରଭଞ୍ଜ କଥା ମୁଁ କହୁଛି।
ଆଛା
ମାନେ ତାଙ୍କ ରାସ୍ତା ଘାଟ ପୁରା ନିଟ୍ ଆଣ୍ଡ କ୍ଲିନ୍।
ହୁଁ
ଆଉ ମାନେ ତାଙ୍କର ମାନେ ପରିବା ପତ୍ର ପୁରା ମାନେ ଫ୍ରେଶ। ଆଉ ତାପରେ ମାନେ ତାଙ୍କର ମାନେ କଣ ଖାଇବା ଟା ପୁରା ଦେଶୀ ଟାଇପ ର।
ଆଛା
ମାନେ ସବୁ ବେଶୀ ପରିବା ୟୁଜ୍ ହୁଏ। ତାପରେ ମୁଁ ଦେଖିଲି କି ମାନେ କଣ କହିଲ ଆମର ଯୋଉ ଛତୁ ଟା ଆମଆଡେ କଣ ପଲିଥିନରେ ବିକା ହଉଛି।
ଆଛା
ତାଙ୍କ ଆଡେ କିନ୍ତୁ ଏଇଟା ମାନେ ଫାଙ୍କାରେ ବିକା ହଉଛି ତମେ ମାନେ ଯେତିକି ନେଇପାରିବ ଅଢେଇଶହ ନିଅ କି ଦୁଇଶହ ନିଅ କି ଶହେ ନିଅ। ତମେ ଯେତେ ମାଗିବ ସେ ସେତିକି ଦେବେ।
ଓହୋ ଆମର ଏଠି ତ ପ୍ୟାକେଟ ସିଷ୍ଟମ ଆଉ।
ହୁଁ କିନ୍ତୁ ଆମର କଣ ପାଣି ନିଶା ହୁଏ ଛତୁରେ କିନ୍ତୁ ତାଙ୍କର ପୁରା ମାନେ ବହୁତ ଫ୍ରେଶ ତାଙ୍କଆଡେ ମାନେ ଲୋକବାର୍ତା ମାନେ କଥା ବି ମାନେ ବହୁତ ମାନେ ଭଲ ଥାଏ। ଆଉ ବାରିପଦା ଯିବ ତ ମାନେ ନିଶ୍ଚିତ ମାନେ ବୋଉଳି ମାଂସ ଖାଇବା ଟା ମାନେ କମ୍ ମାନେ ପୁରା ସ୍ୱାଭାବିକ୍। ବହୁତ ଟେଷ୍ଟ ଥାଏ ଭଲ ତାଙ୍କର ବି ସେଠି।
ହୁଁ।
ଆମ ଅପେକ୍ଷା ତାଙ୍କର ମାନେ ଖା ମାନେ ଖାଇବା ଟା ବହୁତ ମତେ ଭଲ ଲାଗିଲା ବି। ଏତେ ବି କଲର ଫଲର ୟୁଜ ହୁଏନି। ଆଉ କଣ ଆପଣ ଟିକେ କୁହନ୍ତୁ କଣ କେମିତି କଣ ବୁଲାବୁଲି କରନ୍ତି।
ଏମିତି ଯେମିତି ଆମ ତ ଏଆଡେ ରଜ ଆଉ ତ ସେମିତି କିଛି ନାହିଁ ମୋ ରଜ ମହୋତ୍ସବ ହେଇଥିଲା ବାଲିଯାତ୍ରା ପଡ଼ିଆରେ ପଡ଼ି ପଡ଼ିଥିଲା।
ଆଚ୍ଛା।
ହାଲୋ ରଜ ମହୋତ୍ସବ ପୁରା ବଡ଼ ଆକାରେ ହେଇଥିଲା।
ହୁଁ।
ଘଟଗାଁ ରୁ ଆସିଥିଲା ଆଉ ଯୋଉ ସିଏମ୍ ଯୋଉ ମୋହନ ମାଝି ସିଏ ବି ଆସିଥିଲେ। ସବୁଥି ଏଇଡ ତ ଟ ସେଆଡେ ତ ହପ ଏଇଆଡେ ଆଉ।
ହଁ ନିହାତି ତାଙ୍କୁ ତ ନ ଧହିଲଲେ କିଛି ବି କାମ କରିହବନି ନା।
ହୁଁ ସେ ସେ ହେଇଥିଲା କଟକର ଏ ଇଆଡେ ଅବ ମ ସେଇସବୁ ଆସିବ ସବୁଆଡେ ବଡା ଆକାରେ ହେଇଥିଲା ବାଦାମ୍ ପଡିଆରେ ହେଇଥିଲା ଯୋଉ ହେଇଥିଲା ସେମିତି ଯା ବୁଲାବୁଲି ତ ଏଇ ଲୋକାଲ ଏରିଆ ବୁଲାବୁଲି ଭୁବେଶ୍ଵର ଯାଏ ଟିକେ ଗୋ
ତାପରେ ଆଜିକା ଏମେରେ ଆଜିକା ମାନେ ଦୁନିଆରେ ମାନେ କଣ ଗ ଆଉ ଆଜିକାଲି ମାନେ ପୂଜା ପର୍ବାଣୀର କିଛି ମାନେ ମହତ୍ ମତେ ଲାଗୁଚି ନାହିଁ। ମାନେ ଅଗୁରୁ ଗୋଟେ ମାନେ ଆଗୁରୁ ଗୋଟେ ପୂଜା ପର୍ବାଣୀ ହୁଏ ମାନେ ମାସଆକୁ ଜଣା ପଡ଼ିଯାଏ ମାନେ ର ରଜ ଆଉଚି ମାନେ ଜଣା ପଡୁନି ରଜ ସରି ଯାଉଚି ପଛେଜଣା ପଡୁନି ଯେ ରଜ
ସେ ବି ବୁଲା ବୁଲିରେ ପା ଆଗରୁ ଛୋଟ ଥିଲୁ ଘର ବସ ଆସୁଚି ଯାହା ଏବେ କଣ ଚାରିଆଡେ ବୁଲାବୁଲି ହେଲାଣି କଣ ସେଇ ବୁଲାବୁଲିରେ ତ ଜଣା ପଡୁନି ଆଉ ଆଉ।
ନାଇଁ ନାଇଁ ଏପଟେ କ ଆମର ତ ଏପଟେ ବୁଲାବୁଲି ହେଇଜାଇ ଚି ଗଲା ତ ପୁଣି ଏବେ ରଜ ଯାଇକି ଏଇନେ ର ରଥ ଯାତ୍ରା ଆସିବ ପରା ଏଵେ। ତାପରେ ତ ଏଇନେ ଲାଇନ ଲାଗିବ ତାପରେ ପୂଜା ପର୍ବର ଆଉ। ଏମିତି ଚାଲିଚି ଆଉ।
ହୁଁ ବୋହୁତ ଧୁମଧାମ ରେ ବି ହୋଉଚି ସବୁ ପୂଜା ପର୍ବାଣୀ କିନ୍ତୁ ଟିକେ ମାନେ ମାନେ ଆଜିକା ଦୁନିଆରେ କଣ ଛୁଆମାନେେ ଟିକେ ମୋବାଇଲ ବେଶୀ ବ୍ୟସ୍ତ।
ହୁଁ ସେଇତ ମୋବାଇଲ ଆଉ ଟିଭି କୁ ବି ଭୁଲିଗ ଗଲେଣି ଆଉ ମୋବାଇଲ ପାଇଁ ଆଉ। ଟିଭି ଏଵେ ସବୁ ମୋବାଇଲ। ଛୋଟ ରୁ ବଡ ସ୍କୁଲ ଛୋଟ ଛୋଟ ଛୁଆ ଗୋଟେ ମୋବାଇଲ ଧଇଲେଣି ଆଉ। ଆମେ କଣ ଆମେ ସେତେବେଳୁ ଧରୁନଥୁଲୁ ପୁଣୀ ମୋବାଇଲ। ଯୁଗ କୋଉଠି ଥିଲା କୋଉଠି ଆସିିକିହେଲାଣି। ହାଲୋ।